ହୁଁ।
ହଁ ସାଙ୍ଗ କହ?
ମୁଁ କହିଲି ଯୋଉ ତତେ କହିଦେବି ଯୋଉ ସାତଟାରେ କଲ କରିବାକୁ କହିଦବା ପାଇଁ ସାତଟାରେ କାଲି
ହଁ ସମସ୍ତଙ୍କୁ ଫୋନ୍ କରି କହିଦେଇଛି।
କହିଦେଇଚ କେତେ ଜଣଙ୍କୁ କହିଛୁ?
ଏଇ ପଚାଶ ଜଣ ଖଣ୍ଡେ ହେବେ।
ଏତେ ଜଣଙ୍କୁ ମାନେ କଲ କରି କହିଦେଇଛୁ ନା କହିବୁ? ଆଁ। ହାଲୋ। ହାଲୋ।
ହଁ।
ମୁଁ କହିଲି ସପ ସେଙ୍କୁ କହିଦେଇଛୁ ନା କହିବୁ?
ନାମ
କଣ କହୁଛୁ ସୁବୁନି କିଛି। ହାଲୋ। ହ୍ୟାଲୋ।
ମୁଁ କହିଲି କହିଦେଇଛି।
କେତେଜଣଙ୍କୁ କହିଚୁ?
କଣ?
ମାନେ କେତେ ଜଣଙ୍କୁ?
ହାଲୋ।
ମୁଁ କହିଲି କେତେ ଜଣଙ୍କୁ କହିଚୁ?
ପଚାଶ ଜଣଙ୍କୁ କହିଚି।
ଏତେ ଜଣୁ କହିଦେଇଛୁ?
ହଁ। ତମେ?
ନା ମୁଁ କହିନି ତ କଲ କଲି କହିନି? କହିଦେଇଛୁ ତ ଭଲ କରୁଛୁ ଆଉ ଆଉ ମୁଁ ଏଠି ହେଲା ଯୋଉ ସ୍କୁଲ ଛୁଆଙ୍କୁ ନହେଲେ କହିଦେବି ଆଉ
ହଁ ସ୍କୁଲ ଛୁଆ ଆଉ ଯଦି ଆଉ କୋଉ ଆଉ ସବୁ ଲୋକମାନଙ୍କୁ ଟିକେ କହିଦବ?
ହୁଁ ସ୍କୁଲ ପିଲାମାନକୁ କ ସ୍କୁଲ ପିଲାମାନଙ୍କୁ କହିଦେମି କି ଗାଁ ରେ ବି କହିଦେମି ସମସ୍ତଙ୍କୁ ଆଉ
ହଁ। ତାପରେ ଆମେ ଆରମ୍ଭ କରିବା ଆଉ
ହଁ। ସାର୍ ମାନେ ବି ସମସ୍ତେ ଆସିବେ କାହିଁକନା ଛୁଆଙ୍କ ସହିତ ସ୍କୁଲ ଛୁଆଙ୍କ ସହିତ ଆସିବେ ସେମାନେ ବି ସାହାଯ୍ୟ କରିବେ ଆଉ?
ହଁ।
ହୁଁ। ତମ ଯୋଉ କୋଉଠି ଧର ପାଣି ଫାଣି ବ୍ୟବସ୍ଥା ଟା କଲେ ହୁଅନ୍ତା। ଏଠି ତ ପାଖରେ ଅଛି ଗୋଟେ ପୋଖରୀ ଅଛି।
ଆମେ କୋଉଠି ଲଗେଇବା କହିଲ?
କହୁଥିଲି କି ଯୋଉ ସ୍କୁଲ ପାଖରେ। ଆଉ ହେଲା ଯୋଉ ଆମର ଯୋଉ ଅଛି ଯୋଉ ପଡିଆ ଟା ବଡ ପଡିଆଟେ। ସେଇଠି ଲଗେଇବା ସେଠି ପୋଖରୀ ବି ଅଛି ପାଣି ଦବା ପାଇଁ।
ପଡ଼ିଆ ପାଖରେ ପୋଖରୀ ଅଛି।
ହଁ।
ଆଉ ସ୍କୁଲରେ ତ ଟୀୟଲ ଭଲ ଥିବ ଆଉ।
ହଁ ଅଛି। ଖାଲି ମଟର ଟେ ଦରକାର ଧର ମାନେ ଗଛରେ ପାଣି ଦବା ପାଇଁ। ପାଣି ଟା ଇଏ କରିବା ଆଉ ପୋଖରୀ କେତେ ବାଲ୍ଟିରେ ଆଣିକି ଢାଳିକି ଇଏ କରିବା।
ମଟର ଆମର ଅଛି ନେଇଯିବା।
ତମର।
ହଁ।
ହଁ ମୁଁ ଏଇଠୁ ବାଲଟି ମଘ ହେରିକା ସବୁ ନେଇଯିବି।
ହୁଁ।
ା ଆଉ ସବୁ ନଦେଇବଛ ଆଉ ଖତ ଟା କୋଉଠୁ ଆଣିବା ଧର ଖତ ସାର ଟା କିଏ ଆଣିବ ଯାଇହିଁକି? ଆମେ ଧର।
ଖତ ସାର ଆମ ସାଙ୍ଗ ଜଣେ ଆମ ସାଙ୍ଗ ଜଣେ ଅଛି ତାଙ୍କର ଗାଈ ଅଛି। ତାଙ୍କର ବି ଖର ଅ କରନ୍ତି। ତାଙ୍କ ଘରକୁ ଯିବା ତାଙ୍କ ସହିତ କଥାବାର୍ତା କରିକି ନେଇ ଆସିବା ଆଉ।
ୁସେଠୁ ଗାଡିଏ ଖଣ୍ଡେ ଖତ ନେଇ।
ହଁ ତାକୁ କଲ କରିନି! ତା ନମ୍ବର ବି ଅଛି କଲ୍ କଲେ କହିଲେ ବି ସେ କ କଥା ହେଇଯିବା।
ତାହେଲେ ତୋ ଦାୟିତ୍ୱ ରହିଲା ତୁ ନେଇ ଆସିବୁ ଆଉ।
ହଁ।
ଆଉ ଯୋଉ। ତାହେ ଲେ ସେଟା ତ ହେଇଗଲା ଆଉ ଖାଲି ଆମେ ଯାଇକି ଚାରା ଟା ଆଣିବା ଆଉ। କଣ କହୁଛୁ?
ସେଇ ଫୋନ ନମ୍ବର ଅଛି କି ତମ ପାଖରେ?
କାହାର? -
ମୁଁ କହିଲି କାହା ଫୋନ ନମ୍ବର ଅଛିକି ତମ ପାଖରେ?
ହୁଁ ହୁଁ। ହଁ ଅଛି।
କହିଲି କଲ୍ କରିକି କଥା ହେଇଯାଇଥାନ୍ତ।
ହଁ ଫୋନ କରିକି କହିଦେବି ଆଉ। କହିଦେବି ସେ ରଖିଥିବ ଚାରା ରଖିଥିବ ଭଲ ଭଲ ଚାରା ରଖିଥିବ ଆମକୁ ଦବ ଆଉ।
ସେ ଭଲ ଭଲ ଆଉ ବାହାର କରିକି ରଖିଦେଇଥିବା ଆମେ ଖାଲି ଯିବା ନେଇକି ପଳେଇ ଆସିବା ଆଉ।
ହୁଁ। ଏ ସ ତାଠାରୁ ତ କହିଦେଇଥିବି ଅଛି ଆମ ପାଖରେ ତ ଆଉ। ଏ ତାକୁ କହିଦେଇକି ଫୋନ କରିବି ତ ଭଲ ଭଲ ଚାରା ରଖିଦେଇଥିବ ଆମେ ଯାଇକି ନେଇ ଆସିବା।
ହଉ।
ଆସିକି ଲଗେଇବ ଆଉ।
ହଁ।
ଆଉ ତମ ଗାଁ ରେ କଣ ଲଗେଇବା ନା ଖାଲି ଆମ ଗାଁରେ ଲଗେଇବା।
ହୁଁ ଲଗେଇବା ଗାଁ ପାଖରେ ଆଉ କୋଡିଏ ଅଛି କି। ଆଉ କୋଉ ଗାଁ ରେ ଏମିତି କରୁଛନ୍ତି ଲଗେଇକି
ଆମ ଗାଁ ରେ ଧର ଲଗେଇଦବା ସବୁଠି। ତାପରେ ଯିବା ତମ ଗାଁରେ ହେଲା ଲଗେଇବା ଯୋଉ ହୁଁ ତମର କୋଉଠି ମାନେ ଅଛି ସବୁ ସୁବିଧା ଯୋଉଠି ଥିବ ତା ସେଇଠି ଲଗେଇବା ଗଛ ଆଉ। ପାଣି ଫାଣି ବ୍ୟବସ୍ଥା ଥିବ। ଆମ ଯୋଉ ଖରା ହଉ ଖ ହଉଛି ଯୋଉ ଗଛଗୁଡା ମରିଯିବ ଯଦି ପାଣି ବ୍ୟବସ୍ଥା ନଥିବ ଗଛ ଗୁଡା ମରିଯିବ।
ଆମ ଗାଁରେ ଲଗେଇଲେ ଆମ ଘର ପାଖରେ ଟିକିେ ଦୂରକୁ ଗୋଡ଼ଏ ପୋଖରୀ ଅଛି ସେ ପୋଖରୀ କୂଳ ଚାରିପଟେ ଲଗେଇଦେବା।
ହଁ। ଦେଲେ ତମ ଗାଁ ଲୋକ ହଁ ହଁ ତମ ଗାଁ ଲୋକଙ୍କୁ ତମ ଘର ପାଖରେ ଯୋଉ ଇଏ କହିଦବୁ ତାଙ୍କୁ ସେମାନଙ୍କୁ ବି ଟିକେ ସାହାଯ୍ୟ କରିବା ଆମକୁ।
ହଁ ହଁ ସମସ୍ତଙ୍କୁ କହିଦେବି ହେଡ ହେଡ ଲୋକଙ୍କୁ।
ଆମେ କଣ କହିଦେବୁ ସେ ଧର ସାହାଯ୍ୟ କରିବେ ଆମେ ମୁଁ ଏଠି ଆ ତମ ଗାଁରେ କହିଦେଇଥିବି। ତୁ ତମ ଗାଁରେ କହିେବୁ ଆଉ।
ହଁ।
ହୁଁ। କହିଇଦଲେ ସେ ହେଇଯିବ ଆମର ଆଉ। ନା କଣ କହୁଛୁ?
ଆଉ କଣ କରୁଥିଲ କଣ ଖାଇଛ?
ନା ମୁ ଖାଇନିଁ। ଖାଇନାଇ ମୁଁ କହିଲି ଆଗେ ଦେଖିବା ତୋ ସହିତ ଆଗେ କଥା ହେଇକି ସେଟା ସାରିଦେଲା ପରେ ଧର କାଲି ସ ସକାଳୁ ଫେଟ ତତର ହେଇକି ଯିବା ନା। ଫରେ ଖରା ହେଇଗଲେ ଫର ଆଉ ଯାଇକି ଲଗେଇ ପାରିବାନି।
ହୁଁ ହୁଁ।
ସେଇଁ କାେ ଦେଖିବା ବୁଝିକି ସେ କହିଲେ କି ନା ଏଇଟା କହିଥିଲି ସେତେ କହିଥିଲି ମୁମକୁ କହିଲି ବୁଝିଲା କି ନାଇଁ ଟିକେ ବୁଝିଦିଏ ତା ଠାରୁ।
ମୁଁ ତ କହିଦେଇଛି ସମାନଙ୍କୁ ଆଉ।
ହଁ ଭାଇ ଦେଇ ତ ଭଲ କରଛୁ। ରହିଲା ଯାହାକୁ ଯୋଉଦି ମାନେ ଦ ଇଏ ଦିଆହଇଛି ଦାୟିତ୍ବ ଯାର ଯାହାକୁ ଦିଆହଇଛି ସବୁ ଠିକ ଟାଇମ ରେ ଇଏ କରିବ। କାହିଁକିନା ଫେର ଯଦି ଯାହାକୁ କହିଛୁ ସେମାନେ ଯଦି ଫେରେ ଠିକ ଟାଇମ ରେ ନ ପହଞ୍ଚିବେ ଫରେ ଆଉ ଲଗେଇବା କେମିତି।
ହଁ।
ଭଲସେ କହିଦବୁ ଆଉ ଦି ତିନି ଥର ଫୋନ କରିକି ବି ସେମାନଙ୍କୁ କହିଦବୁ।
ହଁ ହଁ କହିଦେବି ଫୋନ କରି। ଠିକ ଟାଇମ୍ ରେ ଯେମିତି ଆସିକି ପହଞ୍ଚି ଯିବେ ଆଉ।
ଜୋଉ ତମ ମାନେ ଘର ପାଖାପାଖି କୋଉଠି ନର୍ସରୀ ଅଛି କି?
ନା।
ମାନେ ତଥାପି ଏଇ ତିନି ଚାରି କିଲୋମିଟର ଦୂରରେ ଅଛି କି?
ନା, ମୁଁ ଜାଣିନି ତମର ଯୋଉଟା ଅଛି ପାଖାପାଖି ପାଖରେ।
ମାନେ ଆମ ଗାଁରେ ଧର ଆମ ଗାଁ ରେ ଲଗେଇବା ତାପରେ ତମ ଗାଁ ରେ ଲଗେଇଲା ବେଳକୁ ତା ପାଖେ ହେତିକି ଚାରା ଥିବ କି ନଥିବ ସେଇଟା ଥରେ ବୁଝିବାକୁ ପଡିବ।
ନା ଥିବ ନା ସେଠି ସବୁ ସବୁ ପ୍ରକାର ଚାରା ରଖନ୍ତି।
ହଁ। ମୁଁ କହିଲି କାଳେ କାଳେ ଯଦି ତମ ମାନେ ପାଖାପାଖି ଯଦି ଆଉ କୋଉ ଥିବ ଧର ଆଉ ଚାରା ନେଇଆସିବ ନା ଟିକେ ବହୁତ ନେଇଆସନ୍ତେ ଆଉ।
ଆମ ପା ଆମ ପାଖାପାଖି ତ ନାହିଁ। ଓ ଏଠୁ ଯେତିକି ମିଳିବ ନେଇଆସିବା ତାପରେ ଦେଖିବା ଆଉ।
ମାନେ ଦେଖିବ ମାନେ ତୋ ବାପା ଆଁ କି ବଡ ବାବା କାହାକୁ ବୁଝିକି ମାନେ ପଚାରିବୁ ଧର କାଳେ ଯଦି ଥିବ। କୋଉଠି ତୁ ଜାଣିନଥିବୁ।
ହୁଁ, ହୋଉ ମୁଁ ପଚାରିକି ବୁଝିଦେବି ଆଉ।
ହୁଁ, ଦେଇଥିବୁ ନା କାଳେ ଯଦି ସଟ୍ ପଡିବ ନା।
ହଁ।
ଯେଦି ଧର ଲଗେଇବାରେ ଯଦି ଧର ଖରା ହେଇଗଲା କ କଣ ହେଲା ଫେର ଚା ଟା ବେଳକୁ ନହଲେ ଫେର୍ ଯାଇକି ଲଗେଇବା ଆଉ। ନାଁ କଣ କହୁଚୁ ସଖାଳେ ଯେଦି ନ ସରିଲା ତାହେଲେ ଚାରିଟା ବେଳକୁ ଯାଇକି ଲଗେଇବା।
ହଁ।
ଉଁ ହୁଁ ହଁ ଲଗେଇବା। ଲଗେଇକି ଉଁ ମାନେ ଲଗେଇବେ ତାଙ୍କ ପାଇଁ ଯୋଉ ଟିଫିନ ଫିଫନ୍ କରିଆ କି?
ହଁ, ଏତେ ଲୋକ ଆସିବେ।
କାଇଁ ନା ଏତେ ଲୋକ ଯାହାବି ହେଲେ ସାହାଯ୍ୟ କରିବେ ଲଗେଇବେ ସେଥିରେ ମାନେ ଏ ଧର ଟିକେ ପାଣି ଫାଣି ବ୍ୟବସ୍ଥା କି ଥଣ୍ଡା ଫଣ୍ଡା କି ଜଳଖିଆ କଣ।
ନା, ଆମେ ଖାଲି ଦେଇଦବା ଥଣ୍ଡା ଗୋଟେ ବୋଟଲ୍, ପାଣି ଗୋଟେ ବୋଟଲ୍, ଆଉ ଟିଫିନ୍ ଦେଇଦେବା ଆଉ।
ଉଁ। ଆରେ ନହେଲେ ବରା ତରକାରୀ ଦେଇଦବା ଆଉ କାହିଁକି ନା ଏତେ ସମୟ ରହିକି ଧର କରିବେ।
ହଁ।
ଯାହା ବି ହେଲେ ଏଥେରେ ଭୋକ କରିବ ଇଏ କରିବ କେତେ ଦିନ ହଉନାହିଁ।
ଆମ ଏଇ ପାଖ ଟିଫିନ୍ ଷ୍ଟଲ୍ ରୁ ନେଇଆସିବା।
ହୁଁ, ଆଜି ଯାଇକି ନହେଲେ ବରାଦ୍ ଦେଇଦବୁ। ନହେଲେ ଠିକ୍ ଟାଇମ୍ ରେ ଫେରେ ସିଏ ଫେରେ କରିକି ଦେଇ ପାରୁଥିବେ ନ ଦେଇ ପାରୁଥିବେ।
କେତେ ପୁଣି ଆଣିବା ଟିଫିନ୍ ଶହେ ଲୋକଙ୍କ ପାଇଁ?
ହୁଁ ହୁଁ।
ନା ଅଧିକ।
ନାଁ ବେଶୀ କଣ ବେଶୀ କଣ ହବ, ଶହେ ଲୋକଙ୍କ ପାଇଁ ଆଉ। ଆଉ ସ୍କୁଲ ପିଲା କଣ ସମସ୍ତେ ଆସିବେ କି ଯାହାବି ହେଲେ ସେଇ ଯୋଉ ବଡ ବ୍ୟାଚ ପିଲା ଯିଏ ସେଇମାନଙ୍କୁ ଡ କେଇବା ଆଉ।
କେ।
ଛୋଟ ଛୁଆ ଆସିବେ କି ଇଏ ବଡ ବିଆଜ୍ ପିଲାଏରାଙ୍କୁ ଡକେଇବା ସେମାନେ ସାହାଯ୍ୟ କରିବେ। ସାର୍ ମାନେ ଆଉ ଯାହାକୁ ଆମେ ଯୋଉ ସାଙ୍ଗମାନେ ଆସିବେ ଆମ ଗାଁ ଲୋକ ଯେତିକି ଡକେଇଥିବା ଶହେ ଜଣ ଭିତରେ ହେଇଯିବ।
ହେଇଯିବେ ଯଦି ଭଲ କଥା କିନ୍ତୁ ସଟ୍ ନ ପଡ଼ୁ।
ହୁଁ ଏଇଟା ତୁ ବୁଝିବୁ ନା ନା ମୁଁ ବୁଝିଦେବି?
ହେରା ମୁଁ ବୁଝିଦେବି।
ବୁଝି ଦେବୁ? ତୁ ଚିକେନ୍ ଟା ବୁଝିଦବୁ ମୁଁ ପାଣି ଆଉ ଥଣ୍ଡା ବ୍ୟବସ୍ଥା ଟା ମୁଁ କର୍ ଦେବି ଆଉ।
ହଁ।
ଲଭ୍। କର୍ ଦବୁ ଠିକ୍ ଟାଇମ୍ ରେ ଆଣିକି ତୁ ଯଦି ଠି ୟାମାନେ ଜା ଯିବୁନୁ ଧର ଯାଇପାରିବୁନୁ କାଲି ତୁ ବରାଦ୍ ଦେଇଦେଇଥିବୁ କାହାକୁ ଗୋଟେ ପ ଠେଇଦଲେ ସିଏ ଯାଇଁକି ନେଇଆସିବ ଆଉ।
ହଁ ହଁ ଆମର ଏଠି ଛୁଆ ଅଛନ୍ତି କହିଲେ ଘିନି ଆସିବେ।
ଉଁ। ଇଏ ଆସିଲେ ସେ ଦେଇ ଦେବେ ତାଙ୍କୁ ସେମାନେ ଖାଇବେ ଆଉ ମାନେ ଏତେ ସମୟ ରହିବେ ଲୋକମାନେ ଆଉ
ହଁ।
ଆଉ କଣ ଖିଆ ପିଆ ସଇିଲାଣି ତୋର?
କଣ?
ମୁ କହିନି ଖିଆ ପିଆ ସଇଲାଣି ଖାଇସାଇଲୁଣୁ? ଆଁ।
ଖାଇସାଇଲେଣି?
ଖାଇସାରୁଲୁନୁ କଣ ଖାଇଲୁ ଆଜି?
ଖାଇଛି ଭାତ ଆଉ ଅଣ୍ଡା ତର୍କାରୀ।
ନା ଖାଇନି ଯାଉଛି ଆଜି ନା? ଆଜି ଆମର ପା ଏଇ ଆମ ଘର ପାଖରେ ଯଜ୍ଞ ତ ଆଇଁଷ ଇଏ ହବନି ଆମ ସେଇ ସାଧା ହେଇଛି ଆଉ।
ଓ।
ମୋତେ ବି ଖୁଣିଆ ହବନି। ଆଉ ଚା ତିନି, ଚାରି, ପାଞ୍ଚେ ପର୍ଯ୍ୟନ୍ତ ମାନେ ପାଞ୍ଚ୍ ତାରିଖ ପର୍ଯ୍ୟନ୍ତ ହବନେଇ।